ପ୍ରିୟଙ୍କା ମୋ କଥା ଶୁଭୁଛି ତୁମକୁ ତ।
ହଁ ଶୁଣା ଯାଉଛି।
ଯା ହଉ ମତେ ବହୁ ଭଲାଗିଲାଁ କହିକିନା ମତେ ଲାଗିଲା ତମେ ଏତେ ଦିନ ପରେ ମୋତେ କଲ୍ କରିଛ ଯଦି ମୋର ଟିକେ ବର ପାଗ ଯୋଗୁଁ। ମୋର ଟିକେ ବହୁତ ନେଟୱର୍କ ପ୍ରୋବ୍ଲେମ ହଉଛି ହେଲା ତ ମତେ ଲାଗିଲା ମୋ କଥା ଯଦି ନ ଶୁଭିବ ତୁମେ ଏତେ ଦିନ ପରେ ମୋତେ ଫୋନ କରିଛ କଥା ନ ପାଇଲେ ଟିକେ ତମ ମନ କଷ୍ଟ ହବ। ମତେ ବହୁତ ଖୁସି ଲାଗିଲା ମୋ କଥା ତୁମକୁ ଶୁଭୁଛି।
ହଁ ଯଦି ବର୍ଷା ତ ହଉଛି ନେଟୱାର୍କ ତ ପ୍ରୋବ୍ଲେମ ରହୁଛି। କିଛି ଅସୁବିଧା ଅସୁବିଧା ସବୁବେଳେ ରହୁଛି। ଆଉ ମୁଁ ଏଠିକି କଣ କରିବି ଟିକେ ଖାଇକି ଆସିକି ଏ ଟିକେ କିିଏ ଶୋଇଥିଲି ଆଉ।
ଓହୋ ଶୋଇଛ ଆଉ କଣ ଖାଇଲା ଆଜି?
ଆଜି ଖାଇଲି ଭାତ ଡାଲି ପୋଟଳ ଆଳୁ ଭଜା। ଆ ବାଇଗଣ ଭଜା ଆଉ ମିକ୍ସଚର ହେଇଛି।
ଯା ହଉ ଭଲ ଖାଇବା ଆଜି ଖାଇଛି ଆଉ।
ଆଜ୍ଞା ଆପଣ କଣ ଖାଇଛନ୍ତି?
ମୁଁ ଅଛି ଆଜି ବର୍ଷା ଯେହେତୁ ଆମ ଏପଟ ଟିକେ ଅଧିକା ଅଧିକା ହେଇଛି ହେଲା। ତ ସକାଳୁ ଆଜି ଆମର କାଳେ ମା କହିଲେ କି ଆଜି ଡାଲି କରିବା ସେଡୁ ମୁ କହିଲି ଗୋଟେ ନୂଆ ଡାଲି କରିଛି ଖା ହେଡୁ କୋଳଥ ଡାଲି ଜାଣିଛନ୍ତି ସେ ଡାଲି କରନ୍ତି।
ବଢିଆ ଲାଗିବ କୋଳଥ ଡାଲି ଆମ ଘରେ ସମସ୍ତଙ୍କର ମନ ପସନ୍ଦର ଡାଲି।
ହଁ ଆଜି ଆମର କୋଳଥ ଡାଲି ହେଇଥିଲା କୋଳଥ ଡାଲି ସାଙ୍ଗକୁ ହେଇଥିଲା ସୋୟାବିନ ଆଲୁ କଷା ଆଉ ଫେସା ଡାଲି ଯୋଉ ଫେସା ଡାଲି ଯୋଉ ସୋରିଷ ଯୋ ସରି ସେଟା କଣ କହିଲ ସେଇଟା କୁହନ୍ତି ରସୁଣ ଛୁଙ୍କ ଦେଇକି ଫୁଟେଇଥିଲେ ଆଜି ହେଲା। ଫେସା ଡାଲି ସହିତ ଯୋଉ ସୋୟାବିିନ ଆଳୁ କଷା। ତାପରେ ହେଇଥିଲା ଶାଗ ମୁଗ ତରକାରୀ ହେଇଥିଲା ଗର ଯୋଉ ଗରମ ଭାତ ଆଉ। ବହୁତ ବଢିଆ ଲାଗିଲା କି ଆମ ଘରେ ବି ଯୋଉ ଅଛନ୍ତି କୋଡିଏ ପଚିଶ ଜଣ ସେମାନଙ୍କୁ ବହୁତ ଫେସା ଡାଲି ଖାଇବାକୁ ଭଲ ଲାଗେ ତାପରେ ଆଜି ଟିକେ ବର୍ଷା ଦିନ ହେଇଛି ନା ଏବେ ବର୍ଷା ଦିନ ଚାଲୁଛି ବର୍ଷା ପାାଗକୁ
ବର୍ଷରେ ବହୁତ ଭର ଲାଗିବ ଖାଇଲେ ଗରମ ଗରମ ମୁଁ ତ ସେଇଟା ହି ଖାଲି ପାଟିରେ ବି ଖାଇଦିଏ ଭାତ ନ ଗୋଳେଇକି ଖାଲି ପାଟିରେ ଖାଇଦିଏ।
ପ୍ରାୟ ପ୍ରାୟ ଲୋକଙ୍କୁ ସେଇଟା ପ୍ରାୟ ଲୋକ ସେଟା ଖାଇକୁ ବହୁତ ପନ୍ଦନ୍ତ କରନ୍ତିନି, କାଇଁ କହିଲ ତାଙ୍କୁ ଟିକେ ଛତୁଆ ଟାଇପ ର ଲାଗେ, କହିବେ ହେ ମୋ ଟ ମିରଲେ ଆମେ ଖାଇବୁନୁ କିନ୍ତୁ ଆଉ ବା ବହୁତ ଲୋକ ଖାଇବାକୁ ବହୁତ ଭଲ ପାଆନ୍ତି ପ୍ରେସର ଡାଲି, ହୁଁ।
ଆପଣ ଖାଆନ୍ତି ତ?
ଆଉ ମୁଁ ଖାଏ ବହୁତ କମ ଖାଏ ମୋତେ ଏତେ ଭଲ ଲାଗେନି କିନ୍ତୁ ଆମ ଘରେ ସମସ୍ତଙ୍କୁ ଯେହେତୁ ଭଲ ଲାଗୁଛି ତ ଘରେ ହଉଚି ଆଉ ମତେ ବହୁତ ଭଲ ଲାଗେନି କିନ୍ତୁ ଖାଇଦିଏ ବୁଝିଲ।
ଆଜ୍ଞା।
ଆଉ ତୁମେ ତୁମ ବର୍ଷା ଫର୍ଷା ହଉଛି ତମ ସେପଟେ ନା କିଛି ହଉନାହିଁ?
ବହୁତ ପରିମାଣରେ ବର୍ଷା ହଉଛି ଏଇଠି। ରାସ୍ତା ଯାକ ପୁରା ପାଣି ହେଇ ଯାଇଛି ପୁରା ପାଣି ସୁୁଅ ଦେଇ ଗଡି ଗଡି ଗଡି ଗଡି ଆସି ଛି
ଓହୋ ହଁ ସେପଟେ ସାଇଡ଼ରେ ଟିକେ ହେଉଥିବ ବର୍ଷା ପ୍ରବଳ ମାତ୍ରାରେ ସକାଳୁ ଆଜି ମୋ ବାବାଙ୍କୁ ଫୋନ କରିଥିଲି ବାବା ବି ରୁହନ୍ତି। ବାହାରେ ଭୁବନେଶ୍ବରେ ବାବା କହିଲେ କି ହଁ ବହୁତ ଜୋର ବର୍ଷା ହଉଛି ଘରୁ ବାହାରକୁ ବାହାର କରିଦଉନି।
ହଁ
ଆଉ କଣ କରିବ ଜିନିଷ ପତ୍ର ସବୁ ଅଛି ତ ତୁମ ପାଖରେ ଖାଇବା ପାଇଁ ସବୁ ଜିନିଷ। ସବୁରେ ଅଛି ତ ନହେଲେ ପୁଣି ହଇରାଣ ହବ ବାହାରକୁ ଯାଇ ଆଣଲା ବେଳକୁ।
ଆଜ୍ଞା।
ଆଉ ଦେହ କେମିତି ଅଛି ତୁମର ବର୍ଷାରେ ଜମା ଓଦା ହବ ନାହିଁ ହେଲା? ଵର୍ଷାରେ ଓଦା ହେଲେ ତ ଏବେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହୁନାହିଁ ପ୍ରାୟ ଲୋକଙ୍କର।
ରହୁନି ମୋର ବି ସେଇଥିପାଇଁ ଟିକେ ଥଣ୍ଡା ଜର ହେଇଯାଉଚି। କଲେଜ ଯିବା ଆସିବା ହଉଛି ଟିକେ ବର୍ଷା ଲାଗି ରହୁଛି ଛତା ନେଲେ ବି ଏଁ ଓଦା ହେଇଯାଉଛି ଏପଟ ସେପଟରେ। ଏବେଳେ କଲେଜ
ତ ତୁମେ ଯେତେ ବର୍ଷାରେ ଓଦା ହବନି। ବହୁତ କମ ମାନେ ଛତା ଫତା ନବ ଟିକେ ନିଜର ଧ୍ୟାନ ରଖିବ କାଇଁନା ବାହାରେ ରହୁଚନା ତମ ପାଖରେ କେହି ଘର ଲୋକ ରହୁନାହାନ୍ତି ତୁମେ ଯେହେତୁ ଏକୁଟିଆ ରହୁଛ ବାହାରେ ତ ତୁମକୁ ଟିକେ ସାବଧାନ ହେଇ ରହିବା କୁ ପଡିବ ନିଜର ନିଜର ଯତ୍ନ ନିଜେ ନେବାକୁ ପଡିବ ବୁଝିଲେ ସେଠି ଆମ ଆମର କେହି ସେଠି ତ ଆମର କେହି ନାହାଁନ୍ତି ନିଜର ବୋଲି ଆମେ ନିଜେ ହିଁ ଆମେ ନିଜର ଯତ୍ନ ନେବା।
ଯଦି ନିଜେ ନିଜର ଯତ୍ନ ଯଦି ନବ ତମ ତମର ଅସୁବିଧା ଟାଇମ ରେ ଆମର କେହିଁ ନା ମୋ ଯଦି ଦେହ ଖରାପ ଥିଲା ଘରେ ଥିଲି ମା ପାଖରେ ରହୁଥିଲେ ଏବେ ବି କେହି କେହି ନଥିଲେ ପାଖରେ।
ଆଉ କଣ କଣ ତୁମେ ଦେଖିଛ ବର୍ଷା ପାଗ ହେଲେ? କେନ୍ତି ଗାଡିଆରେ ମାଛ ଉଠି ସବୁ ବିଲ ଫିଲରେ ଚାଲନ୍ତି ଆମ ଏପଟେ ନ ସକାଳୁ ଆଜି
କୋଉ ମାଛ କୋଉ ମାଛ ଉପରକୁ ପଳେଇଆସନ୍ତି।
ହଁ ଆମର ଆଜି ସକାଳେ ଏପଟ ସାଇଡରେ ଯଉ ବହୁତ ମାତ୍ରାରେ ବର୍ଷା ହେଇଛି ହେଲା ବତ ଆମ ପୋଖରି ମାନେ ବହୁତ୍ ଫୁଲ ହେଇଗଲାଣି। ସାମ୍ନା ଘର ଆଗରେ ପୋଖରୀ ନା ଫୁଲ ହେଇଯାଇଛି। ତ ଆମ ସେ ପୋଖରୀରୁୁ ସବୁ ମାଛ ଉରା ଉଠି ଆମ ବିଲ ଆଡେ ପଳେଇଛନ୍ତି ମାନେ ରାସ୍ତାଘାଟରେ ବି ଚାଲୁଛନ୍ତି। ଆମ ଘର ଲୋକ ମୋ ଭାଇ ମା, ନାଇଁ ମୁଁ ଦେଖୁଛି ମତେ ବହୁତ ଭଲ ଲାଗୁଛି ମୁଁ ଧରି ପାରିବିନି। ମତେ ଡର ଲାଗେ ଧରିବାକୁ ମତେ ଲାଗିବ କାମ ଫୁଟେଇ ଫାଟେଇ ପକେଇବେ କୋଉ ମାଛର ଯୋଉ ଯୋଉ ସାଇଡ ରେ ଭାର ନ ଥାଏ ମୁନ। ମତେ ଲାଗିବ କି ସେମାନେ ଫୁଟେଇ ଦେବେ। କିନ୍ତୁ ଆମ ଘରେ ମୋ ଭାଇମାନେ ଅଛନ୍ତି ସେମାନେ ସବୁ ଯାଇ ସେ କଉ ମାଛକୁ ଏମିତି ସେ ଧରିକି ବହୁତ ଅଣିଛନ୍ତି ବହୁତ ଆଣିଛନ୍ତି ନା ଅଧବାଲଟି ପାଖାପାଖି ଆମ ଘରେ ହେଇସାରିଲାଣି କଉ ମାଛ ଆଜି। ଆଜି ତ ଶନିବାର ରୋଷେଇ ହବନି କାଲି କାଲି ଆମ ଘରେ ସେଘୁରା ଯା ହଁ। ଆଉ ତୁମ ବୋଧେ କିଛି ପ୍ରୋବ୍ଲେମ ରହୁଛି ମତେ ଲାଗୁଛି ବର୍ଷା ପାଇଁ ମାନେ କଥାଟା ତମର ଟିକେ କଟି କଟି କଟି କଟି ଶୁଭୂଚି ବୁଝିଲେ।
ବର୍ଷା ରହୁଚି ତ ବର୍ଷା ପୁରା ପ୍ରବଳ ମାତ୍ରାରେ ବର୍ଷା ହଉଚି। ଅ, ସେଥିପାଇଁ
ଅ, ହଁ ଆଉ କଣ ରାତିକି ଆଜି କଣ କମ୍ କ- ବା କୁଆଡେ ଯିବ ବୁଲାବୁଲି କରିବାକୁ ଥଣ୍ଡା ପାାଗରେ? ନା କଣ ଖାଇବା, ଖାଇବା କରିବ ନା
ମିଶି ଖାଇବା ବନେଇବୁ ଆଜି ଭାବୁଛୁ ଆମେ ସନ୍ଧ୍ୟା ବେଳେ ଗୁପଚୁପ୍ ବନେଇବୁ ବୋଲି। ଖାଇବା ପାଇଁ ତ ଯାଇପାରିବୁନି ସନ୍ଧ୍ୟା ବେଳେ ବର୍ଷା ହଉଛି। ତ ଆ ଜି ଆମେ ଭାବିଛୁ ନିଜେ ଘରେ ତିଆରି କରିବୁ ବୋଲି ଆଉ।
ଯା ହଉ ବହୁତ ଭଲ କଥା ବହୁତ ଭଲ ଭାବିଛ ବାହାର ଦିନିଷ ଖାଇବା ଅପେକ୍ଷା ଘରେ ତିଆରି କରି ନିଜେ ଖାଇବାଟା ବହୁତ ଭଲ। ଦେହ ପାଇଁ ବି ଭଲ ବହୁତ ମାନେ ଭଲ। ଆଉ କଣ ସବୁ ରଜରେ କଣ ଡ୍ରେସ୍ ହଁ କହୁନା
ରଜରେ ରଜରେ ମୁଁ କରିଥିଲି ପାଞ୍ଚ ହଳ ଡ୍ରେସ୍।
ଅଁ, ରଜ ତ ସରିଗଲା ପୁଣି ଅନେଇଥିବା ଆର ବର୍ଷକୁ ଝିଅ ପିଲାଙ୍କର। ତ ଝିଅ ପିଲାଙ୍କର ତ ବହୁତ ଭଲ କାରଣ ନା ବାର ମାସ ରେ ଯୋଉ ତେର ପର୍ବ ହେଲେ ଝିଅ ପିଲାଙ୍କର ବହୁତ ଭଲ। କାରଣ ନା ତାଙ୍କର ଭଳିିକି ଭଳି ଡ୍ରେସ୍ ପିନ୍ଧିବେ ପିଠା ଖାଇବେ ତା ସବୁଥିରେ ପିଠା
ମୋ ପାଇଁ ଏ ଡ୍ରେସ୍ ନୂଆ ଡ୍ରେ
ନୂଆ ଡ୍ରେସ୍ ତ ହବା ଥାୟ ହଁ ଆଉ ଆମର ତ ଖାଲି ନୂଆ ଡ୍ରେସ୍ ପଟା ପିନ୍ଧିବା କଥା ଆଉ ବୁଲିବା ଆଉ। ପୁଅ ପିଲା ଖାଲି ପୁଅ ପିଲା ଖାଲି ଆମକୁ ଦେଖି ମୋ ଭାଇ ମାନେ କହିବେ ତୋମର ବଢିଆ। ତୋମେ ଝିଅ ପିଲା କାମ କରିବନି ଝିଅ ପିଲା ତୋମର ନୂଆ ଡ୍ରେସ୍ ହବ, ତୋମ ଖାଲି ନୂଆ ଖାଇବ ନୂଆ ପିନ୍ଧିବ। ବୁଲ ବୁଲିବ ଆଉ, ସେମାନେ ବହୁତ ଚିର୍ ଚିଡନ୍ତି ମୋ ଉପରେ। ଓ ତୋର କାଇଁ ହେଇଚି ଆମର କାଇଁ ହୋଇନି ଘରେ ଏମିତି କୁହନ୍ତି।
ହୁଁ, ହୁଁ ସମସ୍ତେ ସମସ୍ତଙ୍କ ଘରେ ଭାଇ ଭଉଣୀମାନେ ଏମିତି ହିଁ କହିବେ ତୋର କଣ ନୂଆ ଡ୍ରେସ୍ ହେଇଛି ମୋର କାଇଁ ହେଇନି। ଏମିତି ଜ୍ୟେଷ୍ଠ ପୂର୍ଣ୍ଣିମା, ଅଷ୍ଟମୀରେ। ଯଦି ବଡ ମାନଙ୍କର ଡ୍ରେସ୍ ହବ ସାନମାନେ ଯୋଉ ମାନେ ଥିବେ ଭାଇ ଭଉଣୀ ମାନେ ତାର କାଇଁ ହେଇଚି ମୋର କାଇଁ ହେଇନି ଏମିତିରେ ବି ବହୁତ ଝଗଡା ଲାଗନ୍ତି।
ଆମ ଘରେ ତ ପ୍ରାୟ ଟାଇମ୍ ଆମେ ଭାଇ ଭଉଣୀ ଏମିତି ହଉ। ଆମ ଘରେ ସମସ୍ତେ ମାନେ ଆମେ ହେଲୁ ମୁଁ ଏକୁଟିଆ ଭଉଣୀ ନା। ମୁଁ ଆମ ଘରେ ସବୁ ଚାରି ପାଞ୍ଚ ଜଣ ଭାଇ ସେମାନେ ଖାଲି କହିବେ ସେମାନେ ଜମା ଆଗୁଆ ଯିବେନି ଡ୍ରେସ୍ ଆଣିବାକୁ, ଯଦି ମାନେ ମୁଁ ନୂଆ ପିନ୍ଧିବି କହିବେ ହେଇଲୋ ସିଏ ନୂଆ ପିନ୍ଧିଚି ଚାଲ ଆମେ ଯିବା ନେଇକି ଆସିବା। ଛୁ, ସେଇ ଦିନ ଯାଇ ନେଇକି ଆସିବେ, ମାନେ ଯଦି ନହେଇ ଥିବେ ମୋତେ ଚିଡିବି ତାର କାଇଁ ହେଇଛି ଆମର କାଇଁ ହେଇନି। ମାନେ ଏମତି ବାପା ହେରିକାଙ୍କୁ କହିବେ। ବାପା କହିବେ ଆ, ସିଏ ଗୋଟିକିଏ ଗୋଟେ ଝିଅ ତାର
ତ ସେଇଟା ଗୋଟିଏ ଭାଇ ଭଉଣୀ ମାନଙ୍କରେ ଗୋଟେ ଭଲ ପାଇବା।
ସେଉଡା ହଁ ଏ ସେ ସେ ଭାଇ ଭଉଣୀରେ ବହୁତ ଭଲ, ସେଇ ଝଗଡାରେ ତାଙ୍କର ବହୁତ ଭଲ ପାଇବା ଥାଏ।
ନିହାତି।
ନେ ସବୁଠାରୁ ଭଲ ବହୁତ ଭଲ ପାଏ ମାନେ ସବୁଠାରୁ ଭଲ ସମ୍ପର୍କ ହେଲା ଭାଇ ଭଉଣୀ ସମ୍ପର୍କ। ମାନେ କୋଉଠି ଯେତେ ସମ୍ପର୍କ ଖୋଜିଲେ ବି ମିଳିବନି ସେଠି ନିବିଡ ସମ୍ପର୍କ। ଏଇ ସେଇଠି ମାଡ଼ ଗୋଳ ସେଇ ମାଡ଼ ଗୋଳରେ ତାଙ୍କ ଭିତରେ ବହୁତ ଭଲ ପାଇବା ଥାଏ। ଯେତେ ମାଡ଼ ଗୋଳ ହେଲେ ବି
ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଯଦି ଗୋ ସେ ଅଲଗା କୌଣସି ସାଙ୍ଗ ପିଲା ହଉ କି ଅଲଗା କୌଣସି ଲୋକ ହଉ ଯଦି ଝଗଡା କରିଥିବେ ଅଭିମାନ କରିଥିବେ। ତ ସ-ସ-ଅସୁବିଧା ଟାଇମ୍ ରେ ଆସିବେନି ଗୋଟେ ଭାଇ ତା ଭଉଣୀକୁ ଯେତେ ମାରୁ ଯେତେ ଗାଳି କରୁ ଯଦି ତା ଭଣଣୀ କିଛି ଅସୁବିଧାରେ ପଡିଥିବ ସେ ସାଙ୍ଗେ ସାଙ୍ଗେ ଏ, ଉଁ, ଯାଇକି ପହଞ୍ଚିବ ତା ପାଖରେ।
ହଁ ପରା ମୋ ଭାଇ ବି ମୋ ଭା ବି ସେମିତି ମୋ ସହିତ କଣ କହିଲ ଝଗଡା କରିଦବ ଆଜି ଆମେ ତାର ମୋର ମାଡଗୋଳ ଧର ଆଜି ହେଇଗଲୁ। ସିଏ ମୋତେ କଥା ହବନି କି ମୁଁ ତା ସହିତ କଥା ହେବିନି ହେଲା। ତା ପରଦିନ ମୋତେ ଅନେଇ ହସିବ। ସେଉଠୁ ମୁଁ ତାକୁ ଅନେଇବା ଯିବି କହିବ ଏଇ ମୋ ସହି ଉପରେ ପଡି କଣ କଥା ହଉଚୁ? ମୁଁ କହିଲି ମୁଁ ତ ସହିତ ଉପରେ ପଡି କଥା ହେଇଥିଲି। ଏମତି ଝଗଡା ହବ ତାପରେ ଯାହାକୁ ସେଇଆ। ସେଉଠୁ ମୋ ବୋଉ କହିବ ତୋମେ କାଇଁ ମାଡ ଗୋଳ ହଉଛ ପୁଣି କାହିଁ ଏମିତି ହଉଚ, ଯାହାକୁ ସେଇଆ। ମୋତେ କହିବ ହେ ଏ ମୋ ସହିତ କହୁଛି ମୋ ସହିତ ଆଗେ ପଡିକି କଥା ହେଇଯିବ, ସେଉଠୁ ମୋତେ ହାତ ଉଠେଇବନି କିନ୍ତୁ ଏମିତି କଥା ହବନି। ଏମିତି କରେ ଆଉ ଭାଇ ଭଉଣୀ ବୋଉ ଭାଇ ଭଉଣୀଉ କଣ କରିବ ଏଇଆ ଆଉ।
ସେଇଟା ହଉଛି ମୋ ଭାଇ ଭଉଣୀ ମ ସେଥିରେ ବହୁତ ଭଲ ପାଇବା ଆଉ ଯୋଉ ଯୋଉ ଭାଇ ମାନଙ୍କର ଭଉଣୀ ନାହିଁ ଯୋଉ ଭଉଣୀ ମାନଙ୍କର ଭାଇ ନାହିଁ ସେମାନେ ଏଇ ଜିନିଷ ଟାକୁ ଠିକ ବୁଝି ପାରୁଥିବେ।
ହଁ ହଁ। ନା ସେମାନେ ବୁଝିପାରନ୍ତି ମୋର ଏଠିଉ ଜଣେ ମାନ ଆମ ଘର ପାଖରେ କେତେ ମୋର ଭାଇ ଅଛନ୍ତି ତାଙ୍କର ସବୁ ଭଉଣୀ ନାହାନ୍ତି ବୁଝିଲେ? ତ ସେମାନେ ବହୁତ ମନ ଦୁଃଖ କରୁଛନ୍ତି କହୁଛନ୍ତି ରାକ୍ଷୀ ପୂର୍ଣ୍ଣିମୀରେ ମୁଁ ତାଙ୍କ ହାତରେ ମାନେ ସେ ମୋ ନିଜ ଭାଇ ନୁହନ୍ତି କି ମୁଁ ତାଙ୍କ ହାତରେ ରାକ୍ଷୀ ଦେଖିଆନ୍ତି କାହିଁକି ମତେ ଫିଲ ହୁଏ କି ତାଙ୍କର ଗୋଟେ ଭଉଣୀ ନାଇଁ ସେ ତାଙ୍କର ଭଉଣୀ ନଥିବାର ଯଉ ଦୁ ଖ ମତେ ବହୁତ ମାନେ କଷ୍ଟ ଲାଗେ କି ମୋର ସିନା ଭାଇ ଅଛି ମୁଁ ବାନ୍ଧି ଦଉଛି ଇଏ କରୁଛି ତାଙ୍କୁ ଗୋଟେ ଖୁସି ଲାଗୁଛି ତ ତାଙ୍କୁ ଖୁସି ଲାଗିବନି ନା। ତ ତାଙ୍କ ମନରେ ଦୁଃଖ ଦେବା ଅପେକ୍ଷା ସେତିକି ଭଲ ପାଇବା ମାନେ ମୋ ମନରେ ଭରିଯା ଦିଏ ଏମିତି ବାନ୍ଧେ।
ହ ମନ ଭିତରେ ଯେତେ ଯିଏ ରାକ୍ଷୀ ବାନ୍ଧିଲେ ବି ଭଉଣୀ ଯେତେ ଭଉଣୀ ହେଲେ ବି ଯଦି ନିଜ ଭଉଣୀ ହାତରେ ଗୋଟେ ରାଖି ବାନ୍ଧିବ ସେ ଗୋଟେ ଅଲଗା ପ୍ରକାରର ଖୁସି।
ହୁଁ ଏଇଆ ଆଉ। ହଁ ନିଜ ଭାଇ ନଥିଲେ ବି ମୋର ମୋର ଘର ପାଖରେ ଗୋଟେ ଭାଇ ଥିଲେ ସେ ମତେ କହିଲେ ଆଉ ଆଗକୁ ତ ରାକ୍ଷୀ ପୂର୍ଣିମା ଆସୁଛି ହେଲା ସେ ମତେ ଆର ବର୍ଷ କହିଲେ କି ଆଉ ମ ହାତରେ ତାଙ୍କର ଯ ଜମା ଭାବି ଦି ତିନି ଭାଇ ସେ ତାଙ୍କର ଭଉଣୀ ନାଇଁ ହେଲା ମତେ କହିଲେ ମୋ ହାତରେ ମୋ ହାତରେ ଗୋଟେ ରା ଦେଖିବା ବାନ୍ଧିବୁ ମୁଁ କହିଲି ହଁ ଭାଇ ବାନ୍ଧିବି ଆଉ ସେଠୁ ସେ ମତେ କିଛି ପାଉଣା ଦେଇଥିଲେ ମୋତେ ଭଲ ଲାଗିଲାନି। ମତେ କାହାକୁ ଗୋଟେ କହି ମତେ ଲାଗିଲା ମତେ ଲାଗିଲା କେମିତି ଫିଲ୍ ହେଲା ମୁଁ ପଇସା ପାଇଁଁ ରାକ୍ଷୀ ବାନ୍ଧୁଛି ହେଲା ମତେ ସେଗୁରା ବହୁତ ଭଲ ଲାଗେନି ମାନେ ଜମା ଭଲ ଲାଗେନି ମତେ ବହୁତ ମନ କଷ୍ ହେଲା କିନ୍ତ ମୋତେ ଖୁସି ଲାଗିଲା ଯେତି କୋଉଟା କହିଲ ଯୋଉଟଲେ ମୁ ରାକ୍ଷୀଟା ବାନ୍ଧି ତାହା ରାକ୍ଷୀ ଲୁହ ପାଠଲ। ଠଳ ହେଇଗଲା ମତେ ତା ଆଖରେ ସେ ଭଲ ପାଇବା ଦେଖିଲି ସେ ଭଲ ପାଇବା ପାଖରେ ମୋ ପଇସା କିଛି ନୁହଁ ବୁଝିଲ? ଉପହାର ମୋ ପାଇଁ କିଛି ନୁହଁ ଆଉ ତୁମର କେତେ ଭାଇ ଭଉଣୀ ଅଛ?
ମୋର ଦିଇ ଭାଇ ଆମେ ପାଞ୍ଚ ଭଉଣୀ। ଆମର ଯୌଥ ପରିବାର ତ ଆମ ଦି ଭାଇ ମୋର ପାଞ୍ଚ ଭଉଣୀ। ତ ରାକ୍ଷୀ ପୂର୍ଣ୍ଣିମାରେ ଆମେ ବାନ୍ଧୁ ଦି ଭାଇଙ୍କୁ ରାକ୍ଷୀ ହେଲେ ଆମ ଘର ପାଖରେ ବି ଆପଣଙ୍କର ଯେମିତି ଘର ପାଖରେ ଭଉଣୀ ଭାଇ ମାନଙ୍କୁ ରାଖି ବାନ୍ଧନ୍ତି ମୁଁ ବି ସେମିତି ମମି ବି ଭଉଣୀ ମାନେ ସେମିତି ଘର ପାଖରେ ରାକ୍ଷୀ ବାନ୍ଧୁ। ଆଉ ମୋ ଭାଇ ମାନଙ୍କର କେତେ ସାଙ୍ଗ ମାନେ ଅଛନ୍ତି ଯକି ବହୁତ। ମାନେ ଭଲ ସମ୍ପର୍କ ଆମ ଘର ସହିତ ତାଙ୍କର ତିନି। ଚାରି ଜଣଙ୍କର ସେମାନେ ସବ ଭଳି ଆସ। ସେମିତି ତାଙ୍କ ହାତରେ ବି ରଖିବା।
ପୂଜା ବହୁତ ଭଲ କଥା। ଏଇଆ ସବୁ କଥା ଆଉ। ବୁଝିଲ? ଆଉ ତୁମ ଯ ତୁମକୁ ଜହ୍ନି ଭଜା ଖାଇବା ଭଲ ଲାଗେ ନା ଭେଣ୍ଡି ଭଜା ନା ନା ଯୋଉ ଆଉ ଗୋଟେ
ରଖୁଛି। ଆପଣ ମତେ ଫାଙ୍କା ହେଇକି କଲ କରିବେ?
ହଉ ଠିକ୍ ଅଛି ଧନ୍ୟବାଦ।